ହାଲୋ।
ହାଲୋ।
ହଁ କଁ କରୁଚ ଭାଉଜ?
ଏଇଠି ମା ବସଚି ଲୋ। ଉଠିଲିଣି ରାତି ଚାରଟାରୁ। ଚାରିଟାରୁ ଉଠିକି ହଁ ଆଉ କଁ କରିବା? ଓଡ଼ିଆ ଘର ଯାହେଲେ ଗାଁ। ସଖାଳୁ ଉଠିକି ନିଜ ନିତ୍ୟକର୍ମ କରିବାକୁ ପଡ଼ିବ। ଉଠିକି ଗୋବରପାଣି ପକେଇଲି।
ହଁ।
ଗୋବର ପାଣି ପକେଇକି ଉଠିକି ଗୋବର ପାଣି ପକେଇଲି ପକେଇକି ଖ ବାହାର ଖରିକିଲି। ଖରିକି ଘର ଦ୍ୱାର ଖରିକିଲି। ଖରିକି ରା ଠାକୁର ପୂଜା କରିବା ପାଇଁ ଫୁଲ ସବୁ ବାଡ଼ିରୁ ତୋଳିଲି।
ଆଚ୍ଛା।
ଫୁଲ ତୋଳିକି ଫେରି କଣ କଲି ନା ଆମର ଟଗର ମନ୍ଦାର ଗୋଟେ ଧଳା ଟଗର ଧଳା ମନ୍ଦାର ଗୋଟେ ପେନ୍ଥା ମନ୍ଦାର ଆଉ ଲଙ୍କା ମନ୍ଦାର।
ଖାଲି ମନ୍ଦାର ଉପରେ ବହୁତ ଗଛ ଲଗେଇଛନ୍ତି ନା କଣ?
ହୁଁ ଆଉ ମଲ୍ଲି
ଆଚ୍ଛା।
ସବୁ ଏମିତି ବ୍ଳ ଫୁଲ ଲଗେଇଛୁ ଆଉ। ସେ ସବୁ ତୁ ଫୁଲକୁ ତୋଳିଲି। ତୋଳିକିନା ଫିରି ବାଡିକି ଗଲି ବାଡିରେ ଯୋଉ ପନିପରିବା ଦୁଇଟା କରିଛୁ ସେରା ତୋଳା ହେବ, ସେରା ଗଲି ତୋଳିଲି। ବାଇଗଣ କରିଚୁ, ଭେଣ୍ଡି କରିଚୁ ଆଉ ଲଙ୍କା ତ ଲଗେଇଚୁ ଆଉ ମ-ଆମ୍ବୁ-ଗ ଗଛରୁ ଅମୃତ ଭଣ୍ଡା ପାରିଲି ପାରିକି ଆଣିକି ରଖିକି ଗଲି ଗା ଗାଧେଇବାକୁ ଆଉ। ଗାଧୋଇକି ଠାକୁର ପୂଜା କଲି, ଠାକୁର ପୂଜା କରିକି କି କାଲି ଯୋଉ ବିରି ଆଉ ଚାଉଳ ବାଟିଥିଲି
ହଁ।
ସେ ସଖାଳୁ ପିଠା କଲି। ପୁଅଟିି ଆସିଚି ହଷ୍ଟେଲରୁ କଣ ଖା ଖାଇବ ସେ ଯାହେଲେ ସେଠି ପିଠା ପାଉଚି କି?
ଆଉ ହଁ ନାଁମ ବାହାରେ ଆଉ ସେ ଜିନିଷ କୁଆଡୁ ମିଳିବ।
ହଁ ବା ସେଇଥିପାଇଁ ପିଠା କଲି। ପିଠା କରିକି ତାର ପିଠା ମିଲମିକର ତରକାରୀ।
ଆଚ୍ଛା।
ସେଇ ତକାରୀ କରିକି ପୁଅକୁ ଖାଇବାକୁ ଦେଲି ଖାଇକି ପୁଅ ତାର ପଢା ପଢ଼ିଲା ବସିକି। ଆଉ ତା ବା ବାପା ଖାଇକି ଉଁ ହଁ ପରୀକ୍ଷା ସାରିଲେ ବି ଟିକେ ବହିତ ବହି ସହିତ ଟିକେ କନେକ୍ଟ ରହିବା ଠିକ୍ ନା ଆଉ।
ଏ-ହଁ-ନା-ନା ପାଠଟା ନା ଆଉ। ପାଠ ଥରେ ଛାଡିଦେଲେ ଆଉ ତାକୁ ଆଣିବାକୁ ଭାରି କଷ୍ଟ। କାହିଁକିନା ଆଗରୁ ଯେମିତି ଆମେ ଛୋଟବେଳେ ସ୍କୁଲ ଯାଉ ଚାରି ଛଅ ଘଣ୍ଟାରୁ ଅଧିକ ମିନିମମ୍ ଆତ ସାତ ଆଠ ଘଣ୍ଟା ବସୁ। ଚାରି ଆଠଟା ପିରିୟଡ଼ ବସୁ। କିନ୍ତୁ ଏବେ ଆଉ କଣ ବସି ହଉଚି ଖାଲି ତ ଏଇ ଗୋଟିଏ କ୍ଲାସ କରିକି ଆସୁ ଆସୁକା ତିନି ଘଣ୍ଟାରେ ଆଉ ବସିବାକୁ ଇଚ୍ଛା ହଉନି ଆଉ କାହିଁକିନା ପାଠ ଟଚ ଛାଡିଗଲାଣି। କିନ୍ତୁ ପାଠ ଟା ସବୁବେଳେ ପାଇଁ ରଖିଥିବା ଦରକାର ନା। ହଁ।
ସେ ବା ତମ ନନା ଫେ ପିଠା କରିଥିଲି ତା ବାପା ଖାଇକି ଗଲେ ଦୋକାନ।
ତାପରେ ଆମେ ନିଜେ ଖ ପିଠା କରିକି ଖାଇକି ରୋଷେଇ ଆରମ୍ଭ କଲି ଆଉ କଣ କରିବା। ରୋଷେଇ ସାରିକି ତ ଏଇ ଉଁ- ବସିଚି ଆଉ। ଗରମ ହଉଚି ବୋଲି ବସିଚି ଆଉ। ଆଉ ତମର ରୋଷେଇ ସରିଲାଣି?
ହଁ ଆମର ରୋଷେଇ ସରିଯାଇଚି ଏଇ ପିଠା ପି- କରିବେ ବୋଲି ରୋଷେଇ ଟିକେ ଶୀଘ୍ର ସାରିଲେ ଆଉ ରୋଷେଇ ସାରିକି ଏଇ ପିଠା କରୁଚନ୍ତି ଆଉ। ନାଇଁ ଖାଇବୁ ସାଙ୍ଗ ହେଇକି ପିଠା ସରିଗଲାଣି ଆଉ ଭା ଭାରିଏ ଦି ଭାରିଏ ହବ ଖାଇଦବୁ। ତ ସକାଳୁ ଏତେ ଉଠୁଚ ପାଠ ପଢା ଛୁଆ ସିନା ଦିଟା ତିନିଟାରୁ ଉଠିକି ପଢନ୍ତି ତୁମେ ଘରେ ଖାଲି କାମ କରିବା ପାଇଁ ରାତି ଚାରିଟା ର ଉଠୁଚ ନା?
ଆଉ କଣ କରିବା ମା ଆମେ ପା ଓଡ଼ିଆ ଘର
ହଁ ସିଏ ଠିକ୍ କଥା।
ନିଜ ନିତ୍ୟକର୍ମ
ହଁ ଆଉ ସଖାଳୁ ବ୍ୟାୟାମ ଫ୍ୟାୟାମ କରୁଚ ନା?
ହଁ ସ
ଟିକେ ଚଲାଚୁଲି କରୁଚ ନା?
ସଖାଳୁ ଚାଲିବାକୁ ଯାଉଚି ଆସିକି ବି ଯୋଗ କରୁଚି
ହଁ- ନା ସେଗୁଡା କରିବା ଦରକାର ନା ଆଉ। ଆଜିକାଲି ଯାହା ପରିବେଶ ହେଲାଣି ଟିକେ ଯଦି ଆମେ ନିଜ ପ୍ରତି ସତର୍କ ନହବା ମାନେ ବହୁତ୍ କିଛି ହେଇଯାଉଚି। ଦେଖୁନ ଆଜିକାଲି ଏଇ ଛୋଟ ଛୁଆ ସ୍କୁଲୁ ଯାଉଛନ୍ତି ତାଙ୍କ୍ ତାଙ୍କର ବାହାରି ଗଲାଣି ଏଁ ବିପି ସୁଗାର୍ ଏଗୁଡ଼ାକ କଣ ବାହାରିବା କଥା କି? ଛୋଟ ଛୁଆଙ୍କ ର କାହିଁକି ନା ସେମାନେ ସେ ଯଉ ବାହାରୁ ତେଲ ଜାତୀୟ ଖାଦ୍ୟ ଖାଉଚନ୍ତି ତାପରେ ନିତ୍ୟକର୍ମ ଠିକ୍ ଭାବେରେ କରୁନାହାନ୍ତି ମାନେ କୌଣସି ସି ଜିନିଷ କରିବାର ଠିକ୍ ସମୟ ନାହିଁ ସେଥିପାଇଁ ନା ଆଉ।
ତାପରେ ଛୁ- ଆଜିକାଲି ଛୁଆ କଣ ଆଗୁରୁ ଥିଲା ଆମେ ଆମ ଅମଳରେ ଆମେ ସାଙ୍ଗସାଥି ହେଇ ଖେଳକୁଦ କରୁଥିଲୁ
ହଁ ପରା।
ଏବେ ଆଉ ଛୁଆଙ୍କର ଖେଳକୁଦ ଅଛି ନା।
ନାଇଁ ସେଇ ଖାଲି ମୋବାଇଲି ଧରିକି ସେଇଥିରେ କଣ ଟିକେ ଠୁଟା ଠୁଠା ଗେମେ ଖେଳୁଚନ୍ତି ଆଉ।
ଆଉ କଣ କରିବେ ସେଇଥିପାଇଁ ଛୁଆ ବେଶୀ ମୋଟା ହେଇ ଯାଉଚନ୍ତି କଣ ଗୋଟେ ଜାଗାରେ ବସିଲେ ଆମ ଅମଳରେ ଥିଲା ଆମେ ଚାଲୁଥୁଲୁ, ଖେଳୁଥୁଲୁ, ବୁଲୁଥୁଲୁ
ହଁ ପରା। ଟିକେ ଜମା ଇଏ ହଉନାହାନ୍ତି ପ୍ରମ୍ଟ ହଉନାହାନ୍ତି। ତତ୍ପର ହଉନାହାନ୍ତି ସବୁ କାମ ଗୁଡାରେ ଅଳସୁଆ।
ସେଥିପାଇଁ ଆଜିକାଲି ପା ବେଶୀ ରୋଗ ବାଗ ମାଡି ବସୁଚି।
ହଁ ପରା। ରେ ଯୋଗ କରିବାଟା ବି ଦେହ ପାଇଁ ବହୁତ୍ ଭଲ। ଯୋଗ ଏବେ ଆମର ପ୍ରଥମ ପ୍ରାୟୋରିଟି ହେଇଗଲାଣି ନା। କାହିଁକି ନା ଯୋଗ ବହୁତ ପ୍ରକାରର ରୋଗ ବି ଭଲ କରି ଦଉଚି। କହୁଛନ୍ତି ପରା ଏମିତି କି ଯୋଉ କ୍ୟାନସର ପେସେଣ୍ଟ ଅଛନ୍ତି। ତାଙ୍କୁ ବି ଯୋଗ ସୁରକ୍ଷା ଦେଇ ଦଉଚି କାହିଁକି ନା ସେଟା ଯଦି ଆମେ ନିୟମିତ ଭାବରେ କରିବା। ସିଏ ଆମ ଆମ ଦେହ ତାର ଆଦତ ହେଇଯିବ। ଆଦତ ହେଇଗଲେ ସେ କିଛିଟା ହୁଁ ମାନେ ଗ୍ରହଣ କରିବ ସେ ଅନୁସାରେ ଏବେ ସବୁ କହୁଛନ୍ତି ପରା। ଏ ଯୋଉ ଯୋଗ ଦିବସ। ଆଉ ବିଶ୍ଵ ପରିବେଶ ଦିବସ ଯେମିତି ପାଳନ କରୁଛନ୍ତି ଗୋଟେ ଟେ ଯୋଗ ଦିବ ଷ ପାଳନ କରାଯାଉଛି। ସେଇଭଳିଆ ଆଉ।
ହଁ ବା। ମୋର ବା ମା ସେମିତି ଗୋଡ ହାତ ବିନ୍ଧୁଛି ଯେ ମୁଁ ସେଇଥିପାଇ ବେଶୀ ଯୋଗ କରୁଚି ସଖାଳୁ ଚାଲୁଚି।
ଆଜ୍ଞା ଯୋ
ଖାଇ ଖାଇବାଟା ଠିକ୍ ଟାଇମରେ ଖାଉଚି। କଣ କରିବା। ଆଉ।
ହଁ।
ବାଡ଼ିରେ ତ ମୁଁ ବୁଲୁଛି ସେଥିପାଇଁ ଆଉ କଣ କରିବି ଗରମ ହଉଛି ଯେ ବାଡ଼ିରେ ବୁଲୁଛି।
ଆଚ୍ଛା ହଁ ଗରମ ହବ ଆଉ ଖରା ଦିନ ଆଉ। ଏଇ ବୈଶାଖ ଯାଇକି ଜ୍ୟେଷ୍ଠ ମାସ ଆସିଲା ଆଉ।
ବା ବୁଲୁଚି ଗୋଟେ ଗୋଟେ ଆମ୍ବ ପଡ଼ୁଚି। ବାଡ଼ି ବଗିଚାରେ।
ଆମ୍ବ ଅଛି ମିଠା ଆମ୍ବ ତୁମର।
ହଁ ଆମର ମିଠା ଆମ୍ବ। ଆମ ବାଡ଼ିରେ ସବୁ ଅଛି ଗଛ। ଆମ୍ବ, ପଣସ, ପିଜୁଳି, କମଳା। ଡାଳିମ୍ବ ସବୁ ଗଛ ଅଛି।
ହଁ ଏଇ ପଣସ କଥାରୁ ମନେ ପଇଲା। ସେ ଯୋଉ ପଣସରେ ଯୋଉ ମଞ୍ଜି ତାକୁ ତ ଭଜା କଲେ ବହୁତ ମତେ ବଢିଆ ଲାଗେ। ତାକୁ ଯୋଉ କେମିତି ଚଟଣି କିପରି ଭାବରେ ଗୋଟେ କରନ୍ତିନି। କିପରି କରନ୍ତି? ସେଟା ବଢିଆ କିନ୍ତୁ ସ୍ଵାଦ ବଢିଆ ଲାଗେ ଆମେ ବାହାରକୁ ଗଲେ ଯେତେବେଳେ ପ ଖାଳ ହୁଁ।
ବାହାରକୁ ଗଲେ ପଖା ଚଟଣୀ ଉଁ ଜୀରା। ଲଙ୍କା ରସୁଣ ଟିକିଏ ଦେଇକି। କେ ଦି ବାଟି ଦେବେ ତା ସାଙ୍ଗେରେ ଟିକେ ଧଣିଆ ପତ୍ର ପକେଇଦେବେ।
ଚଟଣି ବହୁତ ଟେଷ୍ଟେ ଲାଗିବ ତମେ କେବେ ଖାଇଚ ନା?
ହଁ ମୋ ବୋଉ କରନ୍ତି ବଢିଆ ଲାଗେ ଏଇ ପଖାଳ ଭାତରେ ଖାଉ।
ନାଁ ମୁଁ ଆମ ବାଡିରେ ପଣସ ମୁଁ ମୋର ଆଣିକି ଚଟଣି କରେ। ଚଟଣି ତାକୁ ଭଜା କଲେ ବି ଆହୁରି ଟେଷ୍ଟେ ଲାଗେ। ଆଳୁ ପକେଇକି ଏତିି ଭାଜିବ ଆଳୁ ପକେଇକି ଏତିି ଭାଜିବ ପଣସ ମଞ୍ଜି ବ ଆହୁରି ଟେଷ୍ଟେ ଲାଗିବ।
ଆଚ୍ଛା ହେ ଏମିତି ତ ବେଳେ ବେଳେ କରନ୍ତି ଆଉଁ।
ହଁ ବଢିଆ ଲାଗେ। ତାପରେ ବିଭିନ୍ନ ପ୍ରକାର ତରକାରୀ ରେ ବି ମଧ୍ୟ ସେ ପଣସ ମଞ୍ଜି ପଡେ ବଢିଆ ଲାଗେ।
ହଁ।
ହଁ ପରା ଆଉ ଆଚାର କରିଛ ନାଁ ଏଥର।
ହଁ ମା ଆଣିକି ଆଚାର କରିନି ଆମ୍ବ କାଟ କାଟିକି ତାକୁ ଲୁଣ ହଳଦୀରେ ଗୋଳେଇକି ରଖିଛି କରିବି।
ଖାଲି ଆଚାର ଏଇ ଆମ୍ବ ଗୁଡ ଆଚାର ନାଇଁ ଖାଲି ଆମ୍ବ ଆଚାର।
ନାଁ ଆମ୍ବ କୋଳି ମିଶେଇକି ଆଚାର କରିବି ଗୁଡ ଦେଇକି। କି ଆଉଁ ଗୁଡ ମସଲା ତେଲ ଦେଇକି।
ଆଚ୍ଛା। ହଁ ନାଇଁ ଆଚାର ବଢିଆ ଲାଗେ ଏବେ ଆଚାର ଦେଖୁନ ତାର ଚାହିଦା ବହୁତ ବଢିଗଲାଣି ନାଁ। ତ ମାର୍କେଟ ରେ ବି ତାର ରେଟ୍ ବହୁତ ଅଧିକ। କ ହେଇଗଲାଣି ଏତେ ମୂଲ୍ୟ ସାମାନ୍ୟ ଆଚାର ଟିକେ ଛୋଟିଆ ଡବାଟେ ନବେ ଟଙ୍କା।
ଆଉ ଆମ୍ବ ସରା ହୁଏ ବି ଆମ୍ବରେ ଆମ୍ବ ସରା।
ଆଚ୍ଛା ହଁ ଆମ୍ବ ସରା ବି ଭଲ ଟେଷ୍ଟେ ଲାଗେ।
ଆଚ୍ଛା ହଉ କେତେବେଳେ ଗଲେ ମୁଁ ଆଣିବି ଆଚାର ଆଉଁ ଆଚାର କରିଛ।
ହଉ ତାହଲେ ମୁଁ ରଖୁଛି ପରେ କେତେ କେତେବେଳେ କଥା ହେବି କଲ୍ କରିବି ଆଉଁ।
ହଁ।
ଥାଉଁ।